ହେଲୋ।
କଣ କରୁଛନ୍ତି?
ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ୍ ହଉଛି ଭଏସ ଆସୁନି ଟିକେ ନେଟୱାର୍କ ଜାଗାକୁ ଯାଆନ୍ତୁ।
ହଁ ମୋର ଭାରି ହିଁ ଅଛି ନେଟୱାର୍କ ରେ ଅଛି ଶୁଭା ଯାଉଛି।
ହଁ ଏବେ ଶୁବିଲା ହଁ ଏବେ ଶୁବିଲା।
ମୁଁ କଇଲି ଏ ବାହାରେ ବୁଲୁଛି ବା। ବର୍ଷା ହଉଛି ତ ସେଥିପାଇଁ ନେଟୱାର୍କ ଟିକେ ପାଉନି।
ଆଛା।
ହଁ ଖାଇସାଲୁନୁ ଆପଣ ଖାଇସାରିଲେନି?
ହଁ ଖିଆ ପିଆ ସଲାଣି। ଦେହ ଭଲ ଅଛି ଆପଣଙ୍କର?
ହଁ ଭଲ ଅଛି ଘରେ ସମସ୍ତେ ଖାଇ ସାରିଲେଣି।
ହଁ ଘରେ ସମସ୍ତେ ଖାଇସାଲେଣି।
ଉଁ ହୁଁ ରଜକୁ କୁଆଡେ ବୁଲିବାକୁ ଯାଇଥିଲେ ନା ଯାଇନା
ହଁ ରଜରେ ଆମ ଗାଁ ରେ ରଜ ମହୋତ୍ସବ ଉତ୍ସବ ହଉଥିଲା। ଆମେ ଏଇ ଗାଁ ରେ ହିଁ ବୁଲୁଥିଲୁ। ଆଉ ବାହାରକୁ କୁଆଡ଼େ ଯାଇନୁ। ଗାଁ ରେ ଆମର ଗାଁ ରେ ଆମ ମନ୍ଦିର ପାଖରେ ଯୋଉ ସବୁ ଛୋଟ ଛୋଟ ଦୋଳି ପଡିଥିଲା। ଛୋଟ ଛୁଆଙ୍କର ଜମ୍ପିଙ୍ଗ ଦୋଳି ହଉ ଆଉ ବେଲୁନ ଦୋଳି ହଉ ଏ ସବୁ ଦୋଳି ପଡିଥିଲା ନିନା ବଜାର ଟାଇପ୍ ର ସବୁ ପଡିଥିଲା। ଦୋକାନ ଫୁକାନ ଛୋଟ ଛୋଟ, ବୋହୁତ ଚକ୍ରି ଦୋଳି ହଉ ବୋହୁତ ଦୋଳି ପଡିଥିଲା ବି। ତ ଗାଁରେ ହିଁ ପାଳିଥିଲୁ ରଜ ବଢିଆ ସେ।
ଆଛା, ହଁ ରଜଅ ପାଇଁ ତ ମୁଁ ଆସିଛି ମୋ ବାପା ଘରକୁ। ଆସିଚି ଯେ ଯାଇନି ଏପର୍ଯ୍ୟନ୍ତ। ମୁଁ ଏଇ ରଜ ପାଇଁ ଆସିଥିଲି ଭାରି ଘରକୁ ଆସିଥିଲି ବାବା ଯାଇକିନା ଆଣିକିନା ଆସିଥିଲେ। ଆଉ ସେ ତ ଯାଇନି, ବୋହୁତ ଦିନି ହେଲାଣି। ମାନେ ଦେଢ ମାସ ପରେ ହେଲାଣି ରହିଗଲିଣି ଯେ ଘରୁ ବି ଫୋନ କରୁଛନ୍ତି, କୋଉ ଦିନ ଆସିବୁ କୋଉଦିନ ଆସିବୁ। ଆଉ ମୋ ଶାଶୁ ବି ଫୋନ କରିକି ପୁରା ବ୍ୟସ୍ତ ହେଲେଣି। କୋଉଦିନ ଆସିବୁ, ଛୁଆ ଦି ଜଣ ଆଙ୍କୁ ଧରିକି ପଳେଇ ଆସିଛୁ। ସେ ଘରେ ମାନେ ବୋହୁତୁ ହଇରାଣ କରନ୍ତି, ତାଙ୍କୁ ଟିକେ ଏଇନିଆ ଘର ପୁରା ଫାଙ୍କା ଫାଙ୍କା ତାଙ୍କୁ ଟିକେ ଭଲ ଲାଗୁନି। ସବୁବେଳେ ଫୋନ କରୁଛନ୍ତି, କୋଉ ଦିନ ଆସିବୁ କୋଉ ଦିନ ଆସିବୁ। ଯାଇନି, ଭାବୁଥିଲି ରଥଯାତ୍ରା ପରେ ଯିବି ବୋଲି। ଆଉ ତ ରଖେଇ ବସେଇ ଦଉ ନାହାନ୍ତି। ଏଇ ଏବେ ପଳେଇବି ଆଉ ଚାରି ପାଞ୍ଚ ଦିନି ରହିକି ନା ଆଉ।
ଆଛା ଯେତେ ଯାହା ହେଲେ ବାପା ଘର ଆଉ ଶାଶୁ ଘର କଣ ସମାନ ହବ ଆଉ। ବାପା ଘରେ ଯୋଉ ମଜା ମସ୍ତି ଏଞୟ ଯୋଉ କରିଛନ୍ତି। ଆଛା, ଆପଣଙ୍କ ଆପଣଙ୍କ ତାତୁ ଘରେ କେବେ ଆପଣ ରଜ ପାଳିଛନ୍ତି? ନା ସବୁ ବର୍ଷ ଆସନ୍ତି ଭାରି।
ନା ଏବେ ତ ବାହାଘର ଏଇ ଚାରି ପାଞ୍ଚ ବର୍ଷ ହେଇଛି। ଆଉ ସବୁ ବର୍ଷ ପଳେଇ ଆସୁଛି। ଏବେ ତ ପିଲା ଛୋଟ ଅଛନ୍ତି ପଳେଇ ଆସୁଛି ଆଉ ଛୁଆ, ମାନେ ପିଲା ବଡ ହେଲେ ସ୍କୁଲ ଟିୟୁସନ ଯିବେ ଆଉ ଏତେ ଦିନି ଆସିକି ତ ରହିହବନି ନା ଆଉ ଏବେ ଯେତେ ଛୁଟିହବ ସେତେ ଆସିକିନା ରହିବା କଥା। କଥା ଆଉ କଣ। ଛୁଅ ଗୁଡା ହେଇଗଲେ, ସ୍କୁଲ ଟ୍ୟୁସନ ଯିବେ ତାଙ୍କର ଆଉ ବନ୍ଦ କରିହବନି। ଆଉ
ହଁ
ରହିହବନି ସେମିତି। ଯିବା ଆସିବା ଖାଲି, ଆଜି ଆସିବୁ କାଲି ଯିବୁ। ଏ ମୋ ଛୁଆର ଟିୁସନ ବନ୍ଦ ହେଇଯିବ ସ୍କୁଲ ବନ୍ଦ ହେଇଯିବ। ଏମତି ତ ହବ ଆଉ କୋଉ ରହି ହବ।
ହୁଁ।
ରହିହବନି, ଏବେ ଆସିଚି ଦେଢ ମାସ ରହିଲେଣି ପଳେଇବି ଆଉ।
ଆଛା, ଆଉ କଣ ଖାଇଥିଲେ ଆଜି।
ହଁ ଭାତ ଡାଲମା ହେଇଥିଲା। ଆଉ ବୋଇତାଳୁ ଭଜା ହେଇଥିଲା। ଶାଗ ଭଜା ହେଇଥିଲା, ଏମିତି ଆଉ।
ଁ ଆଛା ଆଗକୁ ଆସୁଛି ରଥଯାତ୍ରା। ହଁ ଶାଗ ଖାଇବା ପାଇଁ ବହୁତ ଭଲ ଲାଗେ। ପଖାଳ ଭାତ ସେଥିରେ ତ ଶାଗ ଜାଣିଥିବ, ଓଡିଶାର ପୁରା ମାନେ ସମସ୍ତଙ୍କ ଘରେ ଘରେ।
ହଁ ଘରେ ଘରେ ଘରେ। ମୋ ଶାଶୁଙ୍କର ତ ଶାଗ ମାନେ ନହେଲେ ଭାତ ଯିବନି। ସେ ସବୁ ଦିନ ମାନ ଶାଗ କରିବୁ ମୋତେ ସବୁ ଶାଗ ଭଲ ଲାଗେ ହେଲେ ସବୁଦିନ ତ ଖାଇଲେ ଭଲ ଲାଗିବନି ନା ମତେ ଭଲ ଲାଗେନି। କିନ୍ତୁ ମୋ ଶାଶୁଙ୍କ ର ମାନେ ଶାଗ ନହେଲେ ଭଲ ଲାଗେ ମାନେ ଭାତ ହିଁ ଯିବନି। ସବୁ ସବୁଦିନ ଶାଗ ତାଙ୍କର ଶାଗ ନହେଲେ ତାଙ୍କର ଭାତ ଯିବନି। ସେ ଯୁଆଡୁ ହେଲେ ଯେମିତି ଏଇଆ ହେଲେ ଶାଗ ଧରିକିନା ପଳେଇ ଆସିବେ ସବୁ ଦିନ ଭଜା ହଉ ଖରଡ଼ା ହଉ। ସବୁ ମାନେ ଉ ଉ ସଜନା ଶାଗ ଟା ମୁଗ ଯାଇ ପକେଇକି ଭାଜନ୍ତି ଭଲ ଲାଗେ। ମୋ ଶାଶୁ ତ ଯେମିତି ଶାଗ କରିଦିଅନ୍ତି ଭଲ ଲାଗେ।
ସେଟା ଟିକେ କହୁନାହାନ୍ତି କେମିତି କଣ ଭାଜନ୍ତି ମୁଗ ଯାଇ କି?
ସେ ତ ମାନେ ଯାଇଟାକୁ ସିଝେଇ ଦିଅନ୍ତି ମାନେ ମୁଗ ତାକୁ ସିଝେଇ ଦେଇକି ନା ତାପରେ ଶାଗ କୁ ପକେଇକି ସିଝେଇ ଦିଅନ୍ତି। ସିଝେଇ ସାରିଲା ପରେ ତାକୁ ପଛରେ ପୁଣି ମାନେ ଫୁଟେଇ ଦିଅନ୍ତି ପିଆଜ ଫୁଟଣ ଶୁଖିଲା ଲଙ୍କା ପକେଇକି। ଫୁଟେଇ ଦେଇକି ଶାଗ ଟାକୁ ଭାଜନ୍ତି ଆଉ। ମୁଁ ତ କରେନି ମୋ ଶାଶୁ ମା ସବୁବେଳେ କରନ୍ତି ଶାଗ। ଶାଗ ମୁଁ କରେନି କେବେ ମତେ ତ ଶାଗ ବି କାଟିିବି ଆସେନି। ମୋ ଶାଶୁ ତାଙ୍କର ଭଲ ସେଟା ଗୁଣ୍ଡେଇକିନା ପୁରା ଚୁନୁ ଚୁନୁ କରିକିନା କାଟି ଦିଅନ୍ତି ଜଣା ବି ପଡେନି ବହୁତ ଭଲ ଲାଗେ। ଆଉ ଯେମିତି ବାଗରେ କରିଥାନ୍ତୁ ଆପଣ ଖାଇଦେବେ।
ଆଛା।
ମାନେ ମୁଁ ଏତେ ଶାଗ ଖାଇବାକୁ ଭଲ ପାଏନି? କିନ୍ତୁ ସେ ସବୁଦିନ କଲେ ବି ମୁଁ ସବୁଦିନ ଯା ହୋଉ ଟିକେ ଟିକେ ଶାଗ ଖାଇଦିଏ।
ହୁଁ।
ମୋ ପିଲାମାନେ ବି ଶାଗ ଖାଇବାକୁ ବହୁତ ଭଲ ପାଆନ୍ତି ମୋ ପୁଅ ତ ବେଶୀ ଶାଗ ଖାଇବାକୁ ମାନେ ଭଲ ପାଏ କହିବ ମା ଶାଗ କର ମା ଶାଗ କର ସବୁ ବେଳେ।
ଆଚ୍ଛା। କଣ କହୁଛନ୍ତି ଏଈ ଗାଁରେ ରଥଯାତ୍ରା ସାରିକି ଯିବେ ନା ସେଠି ଶାଶୁ ଘରେ କରି
ନାଇଁ ଘରେ ତ ବ୍ୟସ୍ତ କଲେଣି ଆଉ ଏତେ ଦିନ ରହିହବନି। ତା ବାବା ବି କହୁଛନ୍ତି ନାଇଁ ତୁ ଆସେ ଭାରି। ଛୁଆଗୁରା ନାହାନ୍ତି ଯେ ଭଲ ଲାଗୁନି ତାଙ୍କୁ ଆ ଯିବି ଭାରି ଆଉ।
ଓହୋ ସେଠି ତମ ଶାଶୁଘରେ ଭଲସ ରଥଯାତ୍ରା ପାଳନ୍ତି?
ହଁ ଆମର ସେଠି ଗାଁ ପାଖରେ ଅଛି ଜଗନ୍ନାଥଙ୍କ ମନ୍ଦିର। କିଛି ଯାଆନ୍ତି। ସ୍ୱାମୀ ଛୁଆଙ୍କୁ ନେଇକିନା ଯାଆନ୍ତି ସବୁବେଳେ ମୁଁ ତ ଯାଏନି। ସେ ଛୁଆ ମାନେ ଯାଆନ୍ତି ଆଉ ହେଇକିନା ବୁଲେଇକିନା ଆଣନ୍ତି।
ଗାଁରେ ନିଜ ଗାଁରେ ରଥଯାତ୍ରା ପାଳୁ ଥିଲେ ସେଠି ଯାଇକି ଯାଇପାରୁନାହାନ୍ତି। କଣ? ଫିଲ୍ କରନ୍ତି ନାଇଁ ଭଲ ଥିଲା ଝିଅ ଟେ ଏମ୍ କି ବୁଲାବୁଲି କରୁ ଥିଲେ କେମିତି କଣ ଥିଲେ ଆପଣଙ୍କର?
ବାପ ଘରେ ସ୍ଵାଧୀନତା ସେଠି ଆଉ ସ୍ଵାଧୀନତା ଥାଏ ନା। ସଉ। ଯୋଉ ମାନେ ଆଉ କିଛି ନିଜ ହାତରେ ନଥାଏ ସବୁ ତାଙ୍କ ହାତରେ ଆଉ। କିନ୍ତୁ ମୋ ଶାଶୁ ମାନେ ସେମିତି କି କିଛି ମାନେ କୋଉ ଥିରେ ରୋକି ନାହାନ୍ତି ସବୁବେଳେ ଏ ତୋ ଇଚ୍ଛା ଯାହା କର ମାନେ ନିଜ ଝିଅ ଭଳିଆ।
ହୁଁ ଭାଗ୍ୟ କଥା ସବୁବେଳେ ଏମତି ସବୁ ଶାଶୁ ମାନେ ଭାବିଲେ
ତ ମୁଁ ମାନେ ପାଞ୍ଚ ବର୍ଷ ହେଲାଣି ଗଲିଣି ମୁଁ ରୋଷେଇବାସ ମାନେ କରିନି। ମାନେ କ କରେ କାଁ ଭାଁ କେତେବେଳେ କରେ ଏଇ ଛୁଆ ତ ମତେ ହଇରାଣ କର୍ କାମ କରିପାରୁନି ସେ ମୋ ଶାଶୁ ତାଙ୍କର ରୋଷେଇବାସ କରିଦିଅନ୍ତି ମତେ ଅନାନ୍ତିନି। ସେ ତାଙ୍କର କରି ଦି କରି ନିିଅନ୍ତି ସବୁ କିଛି।
ଆଚ୍ଛା।
ଆଉ ଆପଣ ରୋଷେଇବାସ କରନ୍ତି ନା ଆପଣଙ୍କ ମା ରୋଷେଇ ବାସ କରନ୍ତି?
ନାଇଁ ମୁଁ ସବୁ ରୋଷେଇବାସ କରେ ବୋଉ ବି କରେ। ମିଶିକି କରୁ ମୁଁ ପ୍ରାୟ ରୋଷେଇବାସ କରିଦିଏ। ଏବେ ଯେହେତୁ ବର୍ଷା ଦିନ ଆସିଲା ବାରି କାମ ହେଇଛି ଆମର ବାରିରେ ଫସଲ ହଉଛି। ତ ଘରେ ବହୁତଥର ଫସଲ ଲାଗିଯାଏ ବାରି କାମରେ। ରୋଷେଇବାସ ମୁଁ କରିଦିଏ ଅଉ।
ଉଁ ହୁଁ।
ଭଲ ଲାଗେ ରୋଷେଇ କରିବା ପାଇଁ ତ ମୁଁ ସବୁ ରୋଷେଇବାସ କରେ।
ଆଚ୍ଛା କଣ କଣ ରୋଷେଇ ଶିଖେଇଛନ୍ତି ସବୁ?
ମୁଁ ରୋଷେଇ କଣ ଏ ତ ସବୁଦିନିଆ କାମ ନା ତ ସବୁ ସବୁ ତ ମୁଁ କରେ। ସବୁ ପ୍ରକାର ରୋଷେଇ ଜାଣିଛୁ ମୁଁ।
ହୁଁ ହୁଁ ଆପଣ ଏଇନିଆ କୋଉଥିରେ ପଢୁଛନ୍ତି?
ମୋର ଏବେ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ହେଲା। ଆହୁରି ଦି ବର୍ଷ ଅଛି ପଢିବାରେ ଏବେ ଯେହେତୁ ଚାରି ବର୍ଷ କରିଦେଇଛି ପ୍ଲସ ଥ୍ରୀ କୁ।
ଆଚ୍ଛା ଏଇ ବ ଏବେ ମାନେ କଣ ଚାରି ବର୍ଷ ହେଇଗଲାଣି?
ହଁ, ଏବେ ଚାରି ବର୍ଷ ହେଇଯାଇଛି।
ଆମେ ତ ତିନି ବର୍ଷ ହିଁ ପଢିଛୁ।
ହଁ ତିନି ବର୍ଷ ଏବେ ସରକାର ଏ ବର୍ଷ ଅର୍ଡର ଦେଇ ଦେଇଛି ଯେ ଚାରି ବର୍ଷ ଯେହେତୁ ଆମର ହେଇଯାଇଛି ଚାରି ବର୍ଷ। ସ ଆହୁରି ଆମେ ଦି ବର୍ଷ ପଢିବୁ ଏବେ ପାଠ ପଢା ଚାଲିଛି ଆଉ।
ହୁଁ ହୁଁ ଭଲ ମନ ଧ୍ୟାନ ଦେଇକିନା ପାଠ ପଢ। ଭଲ ଚାକିରି କରିବ ଆଉ ହୁଁ ଆଉ ଚା ଚାକିରି ବାକି ନକଲେ ଘରେ ବାହାଘର କରିଦେବେ ଶାଶୁଘରେ ଯାଇକିନା ବାସ ବାସନ ମାଜୁଥିବୁ ହୁଁ।
ହଁ ଘରେ ତ ବସିଲେ ମାନେ ସାଙ୍ଗେ ସାଙ୍ଗେ ମାନେ ଉପରୁ ଶୋଧନା ପଡିଯିବ।
ହଁ
ହଁ ଆପଣ ଗାଁରେ ଥିଲାବେଳେ ଗାଁରେ କିଛି ମାନେ ସ୍କୁଲ କଲେଜ ସୁବିଧା ଅଛି ନା ଆ ଆପଣ ଯାଆନ୍ତି ବାହାରକୁ?
ହଁ ନାଇଁ ମୁଁ ଗାଁରେ ହିଁ ପଢୁଥିଲି ଆମ ଗାଁରେ ଥିଲାବେଳେ ମୁଁ ଗାଁରେ ହିଁ ପଢେ। ସ୍କୁଲ କଲେଜ ଯାଏ ଏଠି ଆମର ସବୁବେଳେ ପାଖରେ ଏଇ ହଁ ସ୍କୁଲ କଲେଜ ସବୁ ଆମର ଗାଁରେ ଏଠି ପାଖରେ ଟ୍ୟୁସନ ବି ସେଇ ଆମ ନିଜ ଗାଁରେ ସେଥିପାଇଁ ତ ମାନେ ସାଇକେଲ ବି ଶିଖି ପାରଲିିନି ସବୁବେଳେ ତ ଚାଲି ଚାଲି ଗଲି ଆଉ। ଚାଲି ଚାଲି ଆସିଲି ଆଉ ସାଇକେଲ ବି ଶିଖିବାକୁ ଟାଇମ୍ ବି ମିଳିଲାନି କି ଘରେ ବି ସାଇକେଲ ଆଣିଆ ତୁ ଦେ ଆଣିଲେନି କି କିଛି ନାଇଁ ମୁଁ ସାଇକେଲ ଶି ଦେଖୁଥିଲି ପୁରା ହେଇଯାଇଥିଲା। ଲୋକଟି ନେଇକିନା ବାଡେଇ ଦେଇଥିଲି ପୁରା ଥରେ ତାର ପୁରା ଖଣ୍ଡିଆ ଖବରା ହେଇଗଲା। ତା ମାନେ ନେଇ ବାଡିଦେଲି ସେଇ ଦିନଠୁ ଆଉ ସାଇକେଲ ଡରଲିନି ଡରିକିନା।
ମାନେ ତଥାପି ଆଉ ସାହସ କରିକିନା ଆଉ ଥରେ ନେଇଥିଲି ସାଇକଲ, ମୁଁ କାଲି ନାଇଁ ଆ ଜି ଯେମିତି ହେଲେ ସାଇକେଲ ନେଇକିନା ଯିବି। ଗୋଟେ ମାନେ ବୁଲାଣ ଟେ ପଡିଲା, ସେ ବୁଲାଣୀରେ ଆଉ ବୁଲେଇ ପାରଲିନି, ସେଠି ଗେଟ ପୁରା ଖାଦୁ ଦ ପୁରା ପାଣି ହେଇଯାଇଥିଲା ସେଇଠି ଉଁ ଜଣଙ୍କ ଘରକୁ ପିଠା ନେଇକି ଯାଉଥିଲି। ଆମ ଘରକୁ ପିଠା ନେଇକି ଯାଉଥିଲି ସେ କାଦୁଅରେ ମୁଁ ପଡିଗଲି। ସେ ପି ପିଠା କୁହନ୍ତୁ କେମିତି କିଛି ହେଇନି, ମାନେ ରଜକୁ କେମିତି ପିଠା ଗରା କିଛି ହେଇନି, ମାନେ କା ଦ ହେଇନି, ମୁଁ ଯାହା ପଡିଗଲି ସେ କାଦୁରେ, ନହେଲେ ଘରେ ଯୋଉ ସୋ ସଦନା ହେଇଥାନ୍ତା। ତାପରେ ପୁଣି ନେଲି ପୁଣି ସେଇଠୁ ମାନେ ମୁଁ ଏତେ ମାନେ ବୋକା ମାନେ ସେଠୁ ଘରକୁ ଫେରି ଆସିକି ଚାଲି ମୋର ଯିବା କଥା ମାନେ ପାଖରେ ପଡିଥିଲନ୍ତ ଯେତିକି ପାଖରେ ନ ପଡିଛି, ମୁଁ ତାଙ୍କ ଘରୁ ବହୁତ ବାଟ ମଁ ସେଇଠୁ ପୁରା ସାଇକେଲ ସେମତି ଗଡେଇ ଗଡେଇ ଗଡେଇ ଗଡେଇ ଧରିକିନା ବୋଲି ତାଙ୍କ ଘରକୁ ପିଠା ଦ ଦେଇକି ଆଉ ଆଉ ସାହସ ପାଇଲାନି ମୁଁ ସେମିତି ପୁଣି ଗଡେଇ ଗଡେଇ ଧରିକିନା ଘରକୁ ଆସିଲି ସାଇକେଲ କୁ।
ହଁ। ଆଚ୍ଛା ତାମାନେ ଆପଣଙ୍କ କଲେଜ ସ୍କୁଲ୍ କିଛି ବି ଅସୁବିଧା ହେଇନି ଚାଲିକି ଯାଇଛନ୍ତି। ହେଲେ ଏଇଟା ଅସୁବିଧା ହେଲା ଯେ ସାଇକେଲ ଶିଖି ପାଇଲେନୀ।
ହଁ ହଁ, ସେଇଟା ଗୋଟେ ମାନେ ମନରେ ରହିଗଲା ସାଇକେଲ ଶିଖି ପାରିଲିନି ଆଉ।
ଓ ହଉ ହଉ ରଖୁଛି ଆପଣଙ୍କୁ ମୁଁ ପରେ କରୁଛି ଆଁ?
ହଁ ହଁ, ନମସ୍କାର।